କଣ କରୁଥିଲ? ଜୟଗୁରୁ। କଣ କରୁଥିଲ ପୁଅ?
ଏବେ ଏ ଛାତ ଉପରେ ଆସିକି ବସା ବସି କରିଥିଲି ଆଉ। ଦୋକାନ ଥିଲା, ଦୋକାନ ବନ୍ଦ ବାନ୍ଦ କରିକି ଆସିକି ବସିଚି ଏଵେ ଆଉ।
ଓହୋ, ଦୋକାନ ଏବେ ଟିକେ ଠିକ ଠାକ୍ ଚାଲିଛି?
ନା ନା ସେମିତି ଠାକୁର ନାଁ ଯେତିକି ହବା କଥା ହଉଛି ପ୍ରାୟତଃ ଟାଇମ ମୋର କଲେଜ ଲାଇନରେ ପଳେଇଯାଏ।
ଲି ଠିକ୍ ଠାକ୍ ତ ଏଵେ ଚାଲିନି, ଆରାମ ସେତିି ହବ ଚାଲିଛି ସେଥିପାଇଁ ଏତେ ଇମ୍ପୋଟାଣ୍ଟ ଦଉନି। ଯାହା ହବ ଦେଖା ଯିବ ଅ।
ଓହୋ ଆଉ କଣ ଖାଇଥିଲ ସଂଧ୍ୟାବେଳେ?
ସନ୍ଧ୍ୟାବେଳେ ଆଜି ମୁଁ କିଛି ଖାଇନଥିଲି କାରଣ ସେଟ ଲେଟରେ ଗଲି ସନ୍ଧ୍ୟା ବେଳେ ପୂର୍ବରୁ ପାଞ୍ଚଟା ପୂର୍ବରୁ ଜାମୁ କୋଳି ଦିଟା ଥିଲା ଘରେ ସେଇଗୁଡା ଖାଇଲି। ଦଶଟା ଖଣ୍ଡେ ଜାମୁକୋଳି ଖାଇକି ପାଣି ପିଇକି ମୁଁ
ଖରା ବେଳେ, ଖରା ବେଳେ ବି ଭାତ ଖାଇଦେଇଥିଲେ ଆଉ ଭୋକ ଲାଗୁନି ସନ୍ଧ୍ୟାବେଳୁ ନା ଡେରି ଯୋଉଦିନ ଟିକେ ହେଇଯାଉଛି ଆଉ
ସେ ରୁଟି ଆଉ ମାଣ୍ଡିଆ ରୁଟି ମିଶିକି ଥିଲା ସେଥିରୁ ଗୋଟେ ପଟ ଗୋଟେ ପଟ କରି ଖାଇ ଦେଇଥିଲି।
ଏଇ ଯୋଉ ଆମର ଡାଇବେଟିସ ଟା ଅଛି ବୋଲି ମେଣ୍ଟେନ କରୁଛ ନା?
ଆଜ୍ଞା।
ଓହୋ, ସେ ପତ୍ର ଗୁଡା ଖାଉଥିବ ଆଉ।
ହଁ ପତ୍ରଗୁଡା ଖାଉଛି ରେଗୁଲାର ସେଇଗୁଡା ହିଁ ଖାଉଛି ଆଉ ମେଡିସିନ୍ କିଛି ଖାଉନି ଯାହା
ହଁ, ସବୁଠୁ ବଡ଼ କଥା ହେଲା ମନଟାକୁ ଟିକେ ରିଲାକ୍ସ କରି ରଖିବ।
ଆଜ୍ଞା, ନାଇଁ ମୁଁ ମୋତେ ହଉଛି କଣ ନା
ହଁ ମୁଁ କହିଲି ଟେନସନ ତ ଏମିତି ଆସିବ କିନ୍ତୁ ଡାଇବେଟିସ୍ ଟା ପୁରା ଏ ଯୋଉ କଣ ପାଇଁ କହୁଛେ କହିଲେ ଏ ନନାଙ୍କୁ ଜଣ ଡକ୍ଟର ଅପରେସନ କରିଥିଲେ ସିଏ କ ସିଏ ଛୋଟିଆ ପିଲାଟା ଡକ୍ଟର ହେଇଛି କମ ବୟସ ନନାଙ୍କ ଠୁ କେତେ ସାନ ସିଏ ସି ତାଙ୍କର ବହୁତ ଡାଇବେଟିସ୍ ସିଏ କହିଲେ ଯଉ କହିଲେ ତୁ ତ ଏତେ ପଶ ଗୋଟେ ପତଳା ପୁରା କହିଲେ ତୁ ତ ଏତେ ପତଳା ଆଉ ଖାଇବାତ ତୋର୍ ସେମ୍ତି ନାହିଁ ଏ ତତେ କାହିଁ ହେଇଛି ମାନେ ସାନ ଭାଇ ଭଳିଆ ହବ ତ ତୁ ତା କରି କଥା ହଅନ୍ତି ଆଉ ତତେକାଇଁ ଡାଇଭଟ୍ ଏ ସିଏ ସିଏ ନା ଭାଇ ଆଉ ଖାଇବାସିନାଇ ମେଟେନେ ଆଉ ମୁଁ ପା ଟେନ୍ସନ୍ ବହୁତୁ। ଆଉ ଦିନକୁ ଚାରି ପାସ୍ଟା ଅପରେସନ୍ ହେଲା ବେଳକୁ ଆମ୍ ସେତିକି ସମୟ ଗୋଟେ ମଣିଷର ସବୁ କଟାକଟି କଲା ବେଳକୁ ତାକୁ ଯୋଡା ଯୋଡି କ କହିଲା ଡାଇବେଟିସ୍ ଟା ଟେନ୍ ସନ୍ ରୁ ବେଶୀ ହୁଏ ଖାଦ୍ୟ ରୁ କମ୍। କହିଲା ଟେନ୍ ସନ୍ ରେ ମୋର ଦୁଇସହ ନା ତିିନ୍ଶହ ଡାଇବେଟିସି ଆଉ। କହିଲେ ମୋର ମୁଁ ଗୁପ୍ ଚୁପ୍ ବହୁତୁ ଭଲ୍ ପାଏ। ଆଉ ମୁଁ ଗୋଟେ ଦିଟା ଖାଇଲା ବେଳୁ ଆଉ ଖାଉନି ଆଳୁ ପଷେଇଦେବେ ବୋଲି ଆଉ।
ଆଚ୍ଛା ଆଚ୍ଛା ରେଷ୍ଟିକେସନ୍ ରହିଯାଉଥିବେ ଆଉ।
ହଁ ହଁ। ଆଉ ନ ରହିଲେ ଆଜିକାଲି ଦେହ ପା ଦେଖୁନୁ ସେ ଡକ୍ଟର୍ ହୁଅନ୍ତୁ ନା ଯିଏ ହୁଅନ୍ତୁ। ରୋଗ କାହାକୁ ଛାଡୁନି।
ସେଇୟା।
ରୋଗ କହାକୁ ଛାଡୁନି। ମୋର ପା ଯୋଉ ଜଣେ ପିସିଙ୍କ ପୁଅ ସେ କେନ୍ଦୁ ପଡାରୁ ସେଆଡୁ ଆମର। ଜୋରନ୍ଦା ଆଡୁ ହେଲା ସିଏ ଯାଇନିଙ୍ଗ୍ ଡକ୍ଟର୍। ସିଏ ଏଇ ବଡ ମେଡିକାଲ୍ ରେ ଥିଲେ ଏସିବିରେ ଯୋଉ କଟକ୍ ରେ ଥିଲେ ସିଏ ଏସିସି ସେଠିି ଅବସ୍ଥାରେ ଆଉ ଜଣେ ଝିଅ ସହିତ ବି ଲଭ୍ ହେଲା ତାଙ୍କର ମ୍ୟାରେଜ୍ ବି ହେଲା ସିଏ ବି ସେଇ ଗାଇନନ୍ ଡ ପଟୁ ଦି ଜଣ ଯାଙ୍କ ବାହାଘର ପରେ ଯାଇକି ତାଙ୍କର କୁଆଡେ ରତ ବାହାରେ ଦି ଜଣଆଙ୍କର ଇଏ ହେଲା। ରହିଲେ ଯାଇକି ଚାକିରି ପଣ୍ଡିଚେରୀ ନା କୋଉଠି ଗୋଟେ ଏଁ ଠିକ୍ ସେ ଜାଗା ନାଟା କହିପାର୍ନି ବିଶ୍ଵାସ କରୁବନି ସିଏ ଯେତେବେଳେ ପ୍ରେଗ୍ନେନ୍ସି୍ ହେଲା ତାଙ୍କର ଗୋଟେ ସାତ ମାସରେ ପୁଅ ଟେ ହେଲା। ମାନେ ଗାଇନିଙ୍ଗ୍ ଡକ୍ଟର୍ ଦିଜଣ ତାଙ୍କ ଛୁଆକୁ ଜନ୍ମ କରିବାର ସକ୍ଷମ ତାଙ୍କର ନାହିଁ ତାକୁ ତାକୁ ଦି ତିନି ମାସେ ଜାଣି ପାର୍ଲେନି କଣ ହେଟା ଈଶ୍ୱରଙ୍କ ଇଚ୍ଛା ଆଉ।
ତାହାଁ ତା ସତ କଥା ଭଗାନ୍ଙ୍କ ଇଚ୍ଛା ଯାହା ଳିଲା ତାଙ୍କ ଯାହା ହବା କଥା ହବ ଆଉ।
ହାତରେ ମାନେ କଣ ବହୁତୁ ଗୁଡେ ପ୍ରୋବ୍ଲେମ୍ ହେଲା ଯେ ତାକୁ ସାତ ମାସରୁ ହେଠୁ ଅପରେସନ୍ କରି ତାକୁ ବାହାର କରି ତାକୁ ରଖିଲେ କାଚ ଘରେ ଦି ମାସେ ନା ତିନି ମାସେ ଟିକେ ବଡ଼ ହେଲା ଟୁ ହେଟୁ ତାକୁ ଆଣିକି ସେ ଏବେ ସ୍କୁଲ୍ ଗଲାଣି ଭଲ ଅଛି।
ଆଚ୍ଛା।
ସ୍କୁଲ୍ ଗଲାଣି ଏ ପାଞ୍ଚ ବର୍ଷ ଖଟେ ହେଇଗଲାଣି କିନ୍ତୁ ମ କହିବା କଥା କି ଦେଖ ତାଙ୍କ ହାତରେ ବି ତାଙ୍କ ଛୁଆର ଜୀବନ ନାହି। କି ମାନେ ତିଆରି କରିବା ଜୀବନ୍ ନାହିଁ। ଏମିତି ବି ଆମର ଦେଖିବା ରାସ୍ତା କଡରେ କି ଯୋଉ ମାନେ ମୁଲିଆ ଶ୍ରେଣୀର ଲୋକମାନେ। ସିଏ ଆଠଟା ଦଶଟା ଛୁଆ ଜନ୍ମ କରିକି ଆଜି ଜନ୍ମ କରିକି କାଲି କାମ କରି ପଳଉଛନି।
କାମ କରିବାକୁ ଯାଉଛନ୍ତି ହାରି ହାଁ ଭଗବାନ୍ ଯାହାକୁ ଯେମିତି ଗଢିଛି ଯାହାକୁ ଜି
ହଁ ହଁ ଯୋଉ ଗୋଟେ କହନ୍ତିନି ଅରିକ୍ଷିତ କୁ ଦହିବସା? ସେ ୱାଟା ଯିଏ ଲେଖିଛନ୍ତି ସେ କଣ ଖା ହଁ ହଁ ରଖି ହରି ମାରେ କିଏ ମାରେ ହରି ରଖିବ୍ କିଏ। ସେଇୟା ହେଲା କଥା। ଆଉ ଆମ ନର୍ମାଲ୍ ଘରେ ବି ସାତ ମାସର ଛୁଆ ଟା ଜନ୍ମ ହେଲେ ତାକୁ ବଞ୍ଚେଇବା ଆମକୁ କଷ୍ଟ ହେଇଯିବ।
ମିଆଥ୍ ମି।
କି ଗରିବ ଲୋକ ମାନେ ଙ୍କର ସେ ଛାଡି ଦେଇକି ପଳେଇବେ ଛାଡ ଏଇଡି କିଛି ଛୁଆ କଣ ହେଇଛି। ସେ ତାଙ୍କର ଡ ଆଉ ଗୋଟେ କଥା ହେଲା ସେ ଡକ୍ଟର ଲୋକ ହେଲେ କଣ ହେଲା ତାଙ୍କ ଛୁଆର ଜୀବନ କି ତିଆରି କରିବା ତାଙ୍କ ହାତରେ ନାହିଁ।
ନା।
ଦି ଜଣ ଯାଙ୍କ ଦେଖୁନ ସେଇ ଟାଇପ୍ ର ଡକ୍ଟର କିନ୍ତୁ ତାଙ୍କ ହାତରେ କିଛି ନାହିଁ।
ମୁଁ ଏବେ ଫ୍ରୀ ଟାଇମ୍ ରେ ହଉଛି କଣ ଫ୍ରି ଟାଇମ୍ ରେ ହଉଛି କଣ ନା ଭଜନ ସବୁ ଶୁଣୁଛି।
ବଢ଼ିଆ ଏକଦମ୍ ବଢ଼ିଆ।
ହନୁମାନଙ୍କ ଭଜନ ହଉ ରାମଙ୍କ ଭଜନ ହଉ କି ଆମର ଦୀକ୍ଷା ଭଜନ ହଉ। ମୁଁ ସବୁ ଶୁ ଭଜନ ଶୁଣିଛି ଭଲ ଲାଗୁଛି ଟିକେ ବି।
ହଁ ସବୁ ଭଗବାନ ଅଛନ୍ତି ଯେ ବିଶ୍ଵାସ କର ନନାଙ୍କ ଦେହ ମଝିରେ ସିରିଏସ୍ ହେଇଯାଇଥିଲା ମାନେ ମୋ ସପ୍ନରେ ସବୁ ଭଗବାନ ଆସିଛନ୍ତି। ମାନେ ସ୍ୱପ୍ନରେ ମୁଁ ଜଗନ୍ନାଥଙ୍କୁ କେବେ ଫିଲ୍ କରିନି କିନ୍ତୁ ମାନେ ମାନେ ମାନେ ସିଏ ଭ ସି ମାନେ ମାନେ ଭଗବାନ ବୋଲି ମାନେ କିନ୍ତୁ ଫିଲ୍ କରିନି କି ମୋର ଯେହେତୁ ମୋ ଠାକୁର ଅନୁକୋଳ ଚନ୍ଦ୍ରଙ୍କ ଦି କ୍ଷା ନେଇଛି ତେଣୁ କରିକି ମାନେ ତାଙ୍କୁ ଭଲ ପାଏ ଜଗନ୍ନାଥଙ୍କୁ ଭଲ ପାଏ କିନ୍ତୁ ସେ ତ ଅନୁଭବ କରିନି କିନ୍ତୁ ସିଏ ବି ସ୍ଵ ପ୍ନ ରେ ଆଇଲେ ଜଗନ୍ନାଥ ବଳରାମ୍ ଆସି ଯୋଉ ଦି ଖଣ୍ଡ ବେତ ଧରି ଗୋଟେ ଲୋକଙ୍କୁ ତଡି ତଡି ଯାଇକି ଆସିଲେ। ସିଏ ବି ଆସିଲେ ମାନେ ସିଏ କଣ ଅନୁଭବ କରେଇଦେଲେ। ସବୁ ଭଗବାନ ଆସିଲେ ପା ସ୍ୱପ୍ନରେ।
ଆମେ ଯୋଉ ଠାକୁରଙ୍କୁ ଦୀକ୍ଷା ନେଇଛେ ସେମାନେ ମା ଦର୍ଶକ ସେମାନେ ଠାକୁରଙ୍କ ବାହାକ ହିସାବରେ ଆସିକି ଆମ ମାନଙ୍କୁ ଚେତନା ଦଉଛନ୍ତି। ଆମେ ତାଙ୍କୁ ପୂଜା ଦବା ତାଙ୍କୁ ପୂଜିଆ ତାହା। ଏକା ଜିନିଷ ଯେମିତି କିି ରାମଚନ୍ଦ୍ର। ସେ ତ ଭଗବାନ ସେ ପୁଣି ମଣିଷ ରୂପରେ ଆସିଥିଲେ କିମିତି। ସିଏ ତ ଚାହିଁଥିଲେ ଗୋଟେ ଦିନ ଭିତରେ ତ ଯୁଦ୍ଧ ଶେଷ ହୋଇଥାନ୍ତା। କୃଷ୍ଣ ଚାହିଁ କୃଷ୍ଣ କୃଷ୍ଣ ଚାହିଁଥିଲେ ତ ଗୋଟେ ଦିନରେ ଗୋଟେ
ହଁ ଠିକ୍ କଥା ଠିକ୍ କଥା ଏମାନେ ହେଲେ ମାର୍ଗ ଦର୍ଶକ। କାଇଁନା ଏଇ କଥା ଟା ଏ ଆମର ପା ଯୋଉ ଆମର ଆଚାର୍ଦେବ ଏବେ ଯିଏ ଅଛନ୍ତି ସେ କହୁଥିଲେ ମୁଁ ଶୁଣିଛି ତମ କଥା ଶୁଣି ମତେ ବି ସେଇ କଥା ମନେ ପଡିଗଲା। ହ ସିଏ କହିଲେ କହିଲେ ରାମଚନ୍ଦ୍ର ପ୍ରଭୁ ରାମଚନ୍ଦ୍ର ପୁରୁଷୋତ୍ତମ। ସେ କ ମାନେ ସେ କହୁଛନ୍ତି କି ଜଗତ ଟା କର୍ମମୟ। ମାନେ ଆମକୁ କର୍ମ କରିବାକୁ ହିଁ ପଡିବ। ଆଉ ଧର ସେ ତ ପୁରୁଷୋତ୍ତମ ସେ ତ ଥରେ କହିଥାନ୍ତେ। ଏ ରାବଣ ତୁ ମରିଯା ସେ ତ ମରିଯାଇଥାନ୍ତା କିନ୍ତୁ ସେ ଯୁ ଦ୍ଧ କଲେ ମାନେ କର୍ମ କଲେ ଆଉ ସେତୁ ବନ୍ଧ ବାନ୍ଧିବାକୁ କହିଥାନ୍ତେ ସେତୁ ବନ୍ଧ ତୁ ବାନ୍ଧି ଯାଆ। ତ ବାନ୍ଧି ହେଇଥାନ୍ତା ନିହାତି କିନ୍ତୁ ସେ କଲେନି। କର୍ମ ଦ୍ଵାରା ହିଁ କରେଇଲେ। ତେଣୁ ଜଗତ ଟା ହେଲା କର୍ମମୟ। ଆମକୁ କର୍ମ କରିବାକୁ ହିଁ ପଡିବ। ନହେଲେ ସେମାନେ ତ ସେମିତି କରିଥାନ୍ତେ ଆଉ ଆମେ ଲୋକମାନେ କେହି ପା କର୍ମ କରୁନଥାନ୍ତେ।
ସେଇବା କଥା ମାନେ ସେ ଆମକୁ ସବୁ ଚେତନା ଦିଅନ୍ତି। କି ମାର୍ଗ ଦର୍ଶନ କରି ଚେତନା ଦିଅନ୍ତି କି ଏଇଭଳିଆ ହେଲେ ଏଇଭଳିଆ ହବ।
ମୁଁ ପ୍ରଭୁ ହନୁମାନଙ୍କୁ ବି ମାନେ ଅନୁଭବ କରିଛି ସମସ୍ତଙ୍କୁ ଅନୁଭବ କରିଛି। ଆଉ ତାପରେ ଆମର ଗୋଟେ ଦେଖିବ ତାଙ୍କ ପାଖକୁ ଗଲେ ପ୍ରଭୁଙ୍କ ମନ୍ଦିର ଯୋଉ ମନ୍ଦିର ଯାଆ ତାଙ୍କୁ ତମେ ଫିଲ୍ କରିବ ନିହାତି ଫିଲ୍ କରିବ। ଯଦି ତମେ ଅନ୍ତରରୁ ଡାକି ଯାଇଛ ହଁ ହଁ ଆସେ ଆଉ ଏମିତି ନର୍ମାଲ ଗଲ ଅନେଇ ଦେଲ ସେ ମୂର୍ତି ବସିଛନ୍ତି ସେମିତି ହବନି।
ନା।
ଅନ୍ତରରେ ଯେତେବେଳେ ଆସିବ ସେ ଆସିବେ।
ନାଇଁ ମନୋଭାବ ନଥିବ କି ନାଇଁ ଆଜି ମୁଁ ଏଇ ମନ୍ଦିର ଯିବି ସପୋଜ ଆଜି ମୁଁ ଜଗନ୍ନାଥ। ମନ୍ଦିର ଯିବି ଜଗନ୍ନାଥ, ମନଟା ଖାଲି ମୁଁ କେମିତି ଠାକୁରଙ୍କ ପାଖକୁ ପହଞ୍ଚିବି। କେମିତି ଦେଖିବି ଦେଖି ସାରିଲା ପରେ ମନଟା ପୁରା ଅଲଗା ଟାଇପ୍ ର ଲାଗିବ କଣ। କହିବି କଣ ମାଗିବି ଏଇଟା ବି ମନ ଭାବ ଆସେ।
ସବୁଠୁ ବଢ଼ିଆ କରିବ କହିବ ପ୍ରଭୁ ମୁଁ ଜାଣ ନା କେଉଁଥିରେ ମୋର ମଙ୍ଗଳ। ଆପଣଙ୍କ ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ।
ଆଜ୍ଞା।
ସେ କଣ ଜାଣିନାହାନ୍ତି ମୋ ଛୁଆ ମନଟା କୋଉଥିପାଇଁ ଦୁଃଖ ଅଛି ବୋଲି ନାଇଁ କି କିମ୍ବା ସୁଖ ଅଛି ବୋଲି। କିମ୍ବା ତାର କଣଟା ଦରକାର ବୋଲି, ସେ କଣଟା ଚାହୁଁଛି ବୋଲି, ଏଇ କଥା ବି ଆଚାର୍ଯ୍ୟ ଦେବ କହନ୍ତି। କହିବେ ଯେତେବେଳେ ଗୋଟେ ଛୁଆ ଟା ଜନ୍ମ ହଉଛି। ଏଇ କଥା ହିଁ କୁହନ୍ତି ବା ଅନେକ ଜନ୍ମ ହଉଛି। ସିଏ ତ କାନ୍ଦୁଛି ୱଆଁ ୱଆଁ ହେଇକି ସିଏ ତ କଥା କହିପାରୁନି। ତା ମା ଯେତେ କାମ କରୁଥାଉ ତା ମା କେମିତି ଜାଣିପାରୁଚି ମୋ ଛୁଆ ଖାଇବ। କିମ୍ବା ଝାଡ଼ା କଲା କି ପରିସ୍ରା କଲା କେମିତି ସେ ଜାଣି ପାରୁଛି ତାହେଲେ। ସେମିତି ଭଗବାନ କଣ ଜାଣି ନାହାଁନ୍ତି ଆମେ ତାଙ୍କୁ ମାଗିବା ପ୍ରଭୁ ଏଇଟା ଦିଅ, ସେଇଟା ଦିଅ, ସେଇଟା ଦିଅ। କିନ୍ତୁ ଆମର ଗୋଟେ ଅଭ୍ୟାସ ଅଛି ପ୍ରଭୁ ଏଇଟା ମୋର କରିଦିଅ। ମୁଁ ବି ମୁଁ ବି ମୋ ନିଜ କଥା କହୁଛି ମୁଁ ଯେତେବେଳେ ଛୁଆଟେ ହେଇଥିଲି। ମୋର ଯାହା ଦରକାର ମୋ ମା ତାରିଣୀ କି କହେ, ମାତାରିଣୀ ଲୋ ଏଇଟା ମୋର ହେଇଯାଉ, ମୁଁନଡ଼ିଆ ଦେବି। କିନ୍ତୁ ଏବେ ବୁଝିଲା ପରେ ଆଉ କିଛି ମାଗୁନି, ନାଇଁ ମୁଁ କୁହେ ସତ କଥା ଆଉ ହେ ପ୍ରଭୁ ହଁ ହଁ ମାତାରିଣୀ। ମୁଁ ଏଇଟା ମୋର ହେଇଯାଉ ମୁଁ ପରୀକ୍ଷାରେ ପାସ୍ କରିଯାଏ ନଡ଼ିଆ ଦେବିଲୋ ମା ମାନସିକ କୁହାଯାଏ ଠିକ୍।
ଜ୍ଞ
ହଁ ଶିବ ମନ୍ଦିର ପ୍ରଭୁ ମୁଁ ଶହେ ଆଠ ବେଲପତ୍ର ଚଢେଇବି। ମୋର ଏଇଟା ହେଇଯାଉ, ମୁଁ ପରୀକ୍ଷାରେ ପାସ୍ କରିଯାଏ, କି ଭଲ ରେଜଲ୍ଟ କରେ, ଏମିତି ହିଁ ଆସେ। ଯେବେ ବୁଝିଲା ପରେ ଆଉ ସେଟା ଗଲା ଆଉ।
ହୁଁ ହୁଁ କଣ କହିବାକୁ ପଡ଼ିବ ସେଟାରେ ଉକ୍ତି ଟା ଭୁଲିଗଲି ଆଉଥରେ ଟିକେ କୁହନ୍ତୁ।
ମନେ ପକା ମନେ ପକା କଣ, କି ଉକ୍ତି।
ହେ ପ୍ରଭୁ।
ଓ-ଓ-ଏଇଟା ବା ପ୍ରଭୁ ମୁଁ ଜାଣେନା କେଉଁଥିରେ ମୋର ମଙ୍ଗଳ।
ପ୍ରଭୁ ମୁଁ ଜାଣେନା କେଉଁଥିରେ ମଙ୍ଗଳ ଆପଣଙ୍କ ଆପଣଙ୍କ ଇଚ୍ଛା।
ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ।
ଆଚ୍ଛା।
ପ୍ରଭୁ ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ ଆପଣଙ୍କ ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ।
ଆଚ୍ଛା ଆଚ୍ଛା।
ଯୋଉ ମନ୍ଦିର ଯା ତାଙ୍କୁ -ତାଙ୍କୁ ଏତିକି ହିଁ କହିବ। ମାନେ ଯୋଉ ମନ୍ଦିର ଯାଅ ତାଙ୍କୁ ଏତିକି ହିଁ କହିବ ସେଇ କଥା ବା
ସେ ଘରେ ତ, ଘରେ ତ ଆମର ମନ୍ଦିର, ଘରେ ତ ଆମର ମନ୍ଦିର ଅଛି, ଠାକୁର। ଅଛନ୍ତି, ସେ କଥା ସେ -
ସେଇଆ ବା। ଆଉ ସେଇଆ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରଲା ବେଳକୁ ଘରେ କହିବ। ପ୍ରଭୁ ମୁଁ ଜାଣେନା କେଉଁଥିରେ ମୋର ମଙ୍ଗଳ ଆପଣଙ୍କ ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ।
ଆଜ୍ଞା।
ଏଇଆ କଥା, ଆଉ ରାତି ଖାଇବା କଣ ଖାଅ ତମେ ରୁଟି।
ରାତି ଖାଇବା ମୋତେ ବେଶୀ ପଚାରୁଥିଲେ, ଘରେ କଣ ଖାଇବ ନ ଖାଇବ, ମୁଁ। ରୁଟି ଖାଇବି ନା ବାଜିରା କମି ଯାଇଛି ବାଜିରା ଗୋଟେ ଦିଅ ଆର
ହଁ
ଗହମ ଅଛି ଗୋଟେ ଘରୁ ଗୋଟେ ହଉ ଦିଟା କର ଦିଟା ଖାଇବା।
ହଁ ମନଟାକୁ ରିଲାକ୍ସ କରିକି ରଖିବ ହଁ।
ଭାତଟା କାହିଁ କଲ ମୋର ଯଦି ମୋ ଇଛା ଅଛି ନାଇଁ ଭାତଟାରେ ଏଇନା ତୋର ବଢିବ। ମୁଁ କାଇଁ ତାକୁ ଖାଇବି ବର୍ତ୍ତମାନ ମୁ କଣ୍ଟ୍ରୋଲ କିରିବାକୁ ଚାହୁଁଚି ମୁଁ ଏଉଡ଼ା ଖାଇବି। ଆଜି ନହେଲେ ତ କାଲି ତ ପୁଣି ଭାତ ଖାଇବି, କଣ୍ଟ୍ରୋଲ ହେଇଗଲା ପରେ ଭାତ ତାହେଲେ କଣ ଅସୁବିଧା ହଉଛି?
କିଛି ନାହିଁ। ନହେଲେ ଟିକେ ମୁଠେ ଖଣ୍ଡେ ଭାତ ମିଶେଇ ଖାଉନ ଖରା ବେଳ ଟା। ମୁଠେ ଭାତ ରୁଟି ମିଶେଇ ଖାଇଦବ। ଏଇଆ ଆଉ, ଓ ହଉ।
ସେତିିରେ ବି ଠିକଠାକ୍ ବି ଅଛି। ଏତେ
ହଁ
ଏବେ କିଛି ଜଣାପଡୁନି। ଠିକ୍ ଅଛି ନଖାଇକି ଟିକେ ହଉ। ରଖୁଛି ତାହାଲେ ଆଜ୍ଞା ଆଜ୍ଞା।